ହଉ।
ହଁ କଣ କରୁଚୁ?
ନାଇଁ ବସିଛି ଆଉ।
ଆଉ
ଆଉ କଣ
ଆଉ କଣ ଖବର ଖବର କଣ ତମେ କହିବ ଆଉ ମୁଁ କଣ କହିବି।
ହଁ ଭଲ ଆଉ ଏ ବିଲ କାମ ଆଇଲାଣି ଆଉ ମେଘ ହେଇଲାଣି ତଳି ଫଳି ପଡିବ। ଚାଷବାସ ହବ।
ତଳି ପଡିବ ଧାନ ଚାଷ ହବ ନା?
ହଁ ଶୁଖିଲା ଚାଷ ତ ହେଇଥିଲା ଆଉ। ଶଖିଲା ଚାଷ ହେଇଚି।
ହ
ନା ଆମ ଆଡ଼େ ବିରି ଫିରି କିଛି ହୁଏ ନା କେବଳ ଧାନ ହୁଏ ଛଅ ମାସ ଆଉ ଛଅ ମାସ ବିଲେ ପଡ଼ିଆ ପଡ଼େ।
ଗାଈ ଭାଇ ଚରନ୍ତି ଆଉ।
ଓ ହୋ ଧାନ ଚାଷ କେମିତି କର?
ଧାନ ଚାଷ ନାଁ ହଁ ଧାନ ଚାଷ ତ ଆଗେ ବଳଦ ଫଳଦ ବନ୍ଧା ହୁଏ ଚାଷ ଫାସ ହୁଏ। ହାତରେ ସବୁ କରନ୍ତି ଲୋକ।
ହୁଁ
ଆଉ ଏବେ ତ ସବୁ ଟ୍ରାକ୍ଟରରେ ହଉଛି ଆଉ। ଟ୍ରାକ୍ଟର ଏବେ ସବୁ ହଉଛି ଲୋକ ତ ମଜୁୁରୀ ବଢିଗଲାଣି ଆର ବର୍ଷ ନଉଥିଲେ ଉଁ ତିନିଶହ ପଚଶଙ୍କା ନାଖେ ଗୁଣ୍ଠ।
ହଁ।
ଏ ବର୍ଷ କେତେ ନେବେ କଣ କରିବେ କେଇଜାଣି ଏ ବର୍ଷ ମତେ ଯାହା ଲାଗୁଛି ଚାରିଶହ କରିଦେବେ ଆଉ।
ହଁ ଏ ପରିବା ପରିବା ରେଟ୍ ପେଟ୍ରୋଲ ରେଟ୍ ଯୋଉ ହିସାବରେ ବଢୁଛି।
ହଁ ସବୁ ରେଟ ବଢିଛି ସବୁ ରେଟ ବଢିଗଲାଣି ଆଉ। ଘର କାମ କରୁଛନ୍ତି ମିସ୍ତ୍ରୀ ସବୁ ନିଅନ୍ତି। ପାଞ୍ଚଶହ ପଚାଶ ଖାଆନ୍ତି ଘରେ। ଆଉ ପାଞ୍ଚହ ନିଅନ୍ତି ଇଏ ସାତଶହ ପଚାଶ ଟଙ୍କା ଲେଖା କରିସାରିଲେଣି। ସାତଶହ ନେଉଛନ୍ତି ସାତଶହ ପଚାଶ ନେଉଛନ୍ତି ପୁଣି ଘରେ ଖାଉଛନ୍ତି ଆଠଶହ ପଡ଼ିଗଲା। ତାଙ୍କର ମଜୁରୀ କଣ କରିବ ମଣିଷ ଘର ଭର କାମ କରିବାକୁ ଏତେବେଳେ ଡର ମାଇଲାଣି।
ହୁଁ ଆଉ ମତେ ଧାନ ଚାଷ କରିବା ମୋର ଗୋଟେ ଇଚ୍ଛା ରହିଗଲା ତଳି ତଳି ଲଗେଇବି ଧାନ କାଟିବି। ବହିବି ଛୋଟବେଳେ ବହୁତ କାନ୍ଦେ।
ତୁ ଗୋଟା କାମ କରୁନୁ ହାଲୋ।
ହୁଁ।
ଆ ଏ ଯୋଉ ଶୁଣୁ ଧାନ ଚାଷ କଣ କହନ୍ତିନି? ଏ ଯୋଉ ଫାଷ୍ଟ କଣ କରିବ କହନି ଜୁଲାଇ ମାସ ପ ଜୁଲାଇ ମାସ ପନ୍ଦର ବେଳକୁ।
ହୁଁ।
ଜୁଲାଇ ମାସ ପନ୍ଦର ବେଳକୁ ତଳି ପକା ହବ। ଆଉ ତ ବୁଣାବୁଣି ସିଷ୍ଟମ୍ ନାହିଁ ଆଉ।
ଆଉ ଆଗୁରୁ ବୁଣା ହଉଥିଲା କି?
ବୁଣା ହଉଥିଲା ସମସ୍ତେ ବୁଣୁଥିଲେ ଲୋକ ବୁଣୁଥିଲେ ଆଉ ତ କେହି ପଶିଯାଙ୍ଗ କେହି ବୁଣୁନାହାନ୍ତି। ଆଉ ଏବେ ତ ସବୁ ରୁଆ ହଉଛି ରୁଆରେ ତ ପ୍ରବଳ ପଇସା ଖର୍ଚ୍ଚ। କଣ କରିବା ଆଉ ସମସ୍ତେ ଯାହା କରିବେ ସେଇଆ କରିବା ଆମେ ଆଉ କଣ କରିଆ। ଆମେ ତ ଆଉ ଅଲଗାଡା କିଛି କରିପାରିବାନି ନା?
ଏବେ କଣ କରୁଚନ୍ତି ଏବେ କଣ କରୁଚନ୍ତି?
ଏବେ ରୁଆ ହେଉଛି ଆଉ ତଳି ପଡ଼ୁଛି ଜୁଲାଇ ମାସ ଏ ପନ୍ଦର କୋଡ଼ିଏ ବେଳକୁ ତଳି ପଡ଼ିବ। ତଳି ଆସ୍ ସାର ଫାର ଯାହା ଯେମିତି ଭଲ ମନ୍ଦ ପାଣି ଫାଣି ଦେଖାହେବ ତରିଟା ଉ ତଳି ଉଠିଗଲେ ଆଉ ଆ ତାପରେ ବିଲ କାଦୁଅ ଚାଷ ହବ।
କାଦୁଅ ଚାଷ ହବ ସାର ପଡ଼ିବ ସାର ପଡ଼ିକି ଲୋକ ପଡ଼ି ରୁଆ ହବ ଆଉ।
ମୁଁ ତ ଦେଖିଛି ଭିଡିଓ ଫିଡିଓରେ ତଳି ପୁଣି ତଳି ହେଇଗଲେ ତାକୁ ପୁଣି କ ଓପାଡିକି ପୁଣି ଲଗାନ୍ତି।
ହଁ ତଳି ଓପଡା ଲୋକ ପଢି ଓପଡା ହବ ଆଉ।
ତାପରେ ତାକୁ ପୁଣି ଲଗେଇବ।
ହଁ ତାକୁ ଓପାଡିକି ପୁଣି ଲଗେଇବା ହେ ବହଳିଆ ହେଇକି ଉଠିଥିବ। ମାନେ ଆମର ଅଳ୍ପ ଏରିଆ ରେ ନା? ମାନେ ଘର ଭଳିଆ ଏରିଆ ରେ ପଡିଥିବ ସୁ ଟୋଟାଲି ମାନେ ସବୁ ଯାଙ୍କ ଦୁ ଧାନ। ଘର ଭଳିଆ ଏରିଆରେ ମୋଟା ଆକାରରେ ପଡିଥିବ ଆଉ ସେଇଠି ସେ ମୋଟା ଆକାରରେ ସେ ଗଛ ଟା ଉଠିଲେ ଯେ ଅଣା ଆଉ ଧାନ ହବ ନା? ତାକୁ ଆମେ ଉପାଡ଼ିକି ଫୁଣି ଗୋଟିଏ ଜାଗାରୁ ଉପାଡ଼ିକି ପତଳା କରି ଗୋଟି ଦିଇ ଦିଇ ଟା ଗଛ ଗୋଟା ଗୋଟା ଜାଗାରେ ଚାଖେଣ୍ଡା ନାଖା ଛାଡିକି ପୋତା ହବ।
ଆଚ୍ଛା ଏମିତି ତାହେଲେ ଧାନ ଚାଷ ହୁଏ।
ହଁ ମାପିକି ଚାଖେଣ୍ଡେ ଲାଗା କମିଗଲେ ଧାନ ହବନି। ମାପିକି ଚାଖେଣ୍ଡେ ନାଖା ପୋତା ହବ। ଏ ତା ରାସାୟନିକ ଅନୁସାରେ ତା ସାର ଯେତିକି ଆବଶ୍ୟକ ସାର ପଡିବ ଆଉ। ମଉ ମ ମହୁଆ ଲାଗିଲେ ପୋକ ଲାଗିଲେ ଔଷଧ ବଡିବ।
ୱ ଘାସ ହେଲେ ଘାସ ଔଷଧ ପଡିବ। ନହଲେ ଲୋକ ବଛା ହେବାକୁ ପଡିବ ଏ ବହୁତ ତକଲିଫ ତମେ କୁହନା କୁହନା ନା ତମେ ଧାନ ଚାଷ କରୁନ ତମେ ଖାଲି ଖା ଖାଇଦଉଛ କିଣିକି ତମୁକୁ ଜଣାପଡୁନେଇ।
ଆମେ ଆଡେ ଆମେ ଚାଷ କରି କରି ଆମ ଦଫା ବାହାରି ଯାଉଛି।
ଆମେ ଯେତେଳେ ଛୋଟ ଛୋଟ ଥିଲ ଲୁ ଆମର ବିଲ ଥିଲା ଜେଜ ହେରିକା କରନ୍ତି ଆମେ ଦେଖିଛୁ ଆମକୁ କରିବାକୁ ସୁ
ଖାଲି ଖାଲି ହଁ ଖାଲି କିଣି ଖାଇ ଦେଇେ କଥା ବଡ ବଡ ଖାଲି।
ଆଉ କଣ କରିବୁ ବାହାରେ ରହିଲୁ କିଣିକି ଖାଇବୁ ଆଉ।
ହଁ ସେଟା ବି ଗୋଟେ କଥା। ଆଉ ତମ ଗାଁରେ ଧାନ ଫାନ ଚାଷ ହୁଏ ନା ନାଇଁ?
ଆମର ଗୋଟାଏ ବିଲ ଥିଲା ଆମର ସେଇ ଗୋଟାଏ ବିଲରେ ଯାହା ଚାଷ ହୁଏ ଆଉ।
ହଁ ତମର ଯେ ମାନେ ଗାଁରେ ତମ ଗାଁ ରେ ହୁଏ ତମ ଗାଁ ରେ ଟୋଟାଲ ହୁଏ ନା କଣ?
ହଁ ଗାଁ ରେ ହୁଏ ଗାଁ ଲୋକଙ୍କର ହୁଏ ଆମର ହୁଏ ନା।
ଆଚ୍ଛା। ଆଉ ତମ ବାପା ହେଇକା କେଇ ଭାଇ?
ବାପା ହେରିଆ ତିନି ଭାଇ।
ଆଚ୍ଛା ସବୁ ଘର ଦି ଭାଇ ଘରେ ଅଛନ୍ତି?
ହଁ
ଓହୋ ହେ ଦି ଭାଇଙ୍କର ଦି ଭାଇଙ୍କର କଣ ପୁଅ ଝିଅ?
ଦି ଭାଇ ମଝିଆ କକାଙ୍କର ଦୁଇ ଝିଅ ଗୋଟେ ପୁଅ। ସାନ କକାଙ୍କର ଗୋଟେ ଝିଅ ଗୋଟେ ପୁଅ।
ଆଚ୍ଛା କଣ ବଡ଼ ହୋଇଗଲେଣି ନା କଣ?
ହଁ ସବୁ ବଡ ହେଲେଣି ଆଉ ସାନ କକାଙ୍କ ପୁଅ ଝିଅ ଛୋଟ ଛୋଟ ହେଇକି ଅଛନ୍ତି ସ୍କୁଲ ଯାଉଚନ୍ତି ଏବେ। ଆଉ ସବୁ ବଡ ହେଇଗଲେଣି।
ଓହୋ।
ପିଲାମାନେ ସବୁ ଗାଁକୁ ଗଲେ ସେତେ ଜଣା ପଡୁନି ଏତେ ଜଲଦି ବଡ ହେଇଗଲେଣି ମୁଁ ଗାଁକୁ ଗଲେ କାହାକୁ ଚିହ୍ନି ପାରୁନି ଆଉ
ହଁ ତମେ ଆଡ଼େ ରହିଲ ଆଉ କଣ କୁଣିଆ ଭଳିଆ କୋଉ ବର୍ଷ ଛଅ ମାସରେ ଗଲ ବୁଲିଲ ଆସିଲ ଆଉ କଣ
ହଁ ସେ ବର୍ଷେ ଛଅ ମାସରେ ଗଲେ ବି କୋଉ ମାସେ ମାସେ ରହୁଚୁ
ଆଚ୍ଛା।
ଦି ଦି ଦିନ ରହିଲୁ କି ନାଇଁ ଆସିବୁ ଆଉ ଏପଟେ କର୍ମକ୍ଷେତ୍ରକୁ ପୁଣି ଫେରିବାକୁ ପଡ଼ିବ ଆଉ ସେଠି ରହିଲେ ଆଉ କେମିତି ହବ
କର୍ମକ୍ଷେତ୍ର ଇଅ ବାପ କର୍ମ କରି ସବୁ ଗଢେଇ ପକଉଚ ଆଉ ନଅଟା ଯାଙ୍କେ ବାରଟା ଯାଙ୍କେ ଶୋଉଚ ଘରେ କର୍ମ ହାଲୋ।
ଯୋଉଦିନ ଥକି ଯାଇଥିବ ସେଦିନ ତ ନଅଟା ଯାଙ୍କେ ଶୋଇବାକୁ ପଡିବ ଆଉ ଥକି ଗଲେ ଆଉ ମଣିଷ ଆଉ କଅଁଣ କରିବ।
ଆଚ୍ଛା।
ନିଦ ବି ଭାଙ୍ଗିିବା ଦରକାର
ହଁ। ଏ ନିଦ ନ ଭାଙ୍ଗିଲେ ଆଉ କଣ ହବ ସକାଳୁ ଉଠିବ ନା ଆଉ ସକାଳୁ ନ ଉଠିଲେ କେମିତି ହବ।
ସନ୍ଧ୍ୟା ଦିଆ ହଉଛି ବୋଧେ ଘରେ
ହଁ ହଁ ସନ୍ଧ୍ୟା ଦିଆ ହଉଛି ସନ୍ଧ୍ୟା ହେଲାଣି ଆଉ
ହୁଁ।
ଶୋଇଥିଲୁ ଆମେ ଉଠି ବସିଲୁ ଆଉ।
ହୁଁ ସନ୍ଧ୍ୟା ବେଳେ ଶୋଇ କଥା ନୁହ
ହଁ ଏଇଟା ଘରେ ପାଟି କରିବେ ସନ୍ଧ୍ୟା ବେଳେ ଶୋଇଲେ ଆଉ କଅଁଣ କରିବା। ପାଟି କରିବେ ଆମେ ଶୋଇବାକୁ ଚାହୁଁନୁ ସନ୍ଧ୍ୟାବେଳେ ଆମର ପଇସା ପୁଣି ସର୍ଟେଜ ହବ ଆମେ କଅଣ କରିବୁ ତୁଛାକୁ ସର୍ଟେଜେ
ହଁ
ହଁ ବା ଲକ୍ଷ୍ମୀ ଛାଡିକି ପଳେଇବେ ଆସିଥିଲେ ବି ଫେରି ପଳେଇବେ ତମେ କଅଣ କରିବ
ସେଇଆପା ଧାନ ଚାଷ କରୁଚ ତମ ଘରେ ଲକ୍ଷ୍ମୀ ନା ଆଉ
ଏଇ ମେଘ ପକେଇଲା ଆମ ଆ
ଆମର ମେଘ ହେଇନି, ବିଜୁଳି ଘଡଘଡି ଭୟଙ୍କର ଲାଗୁଚି ପୁଣି ସେଦିନ ଭଳିଆ କାଳ ବୈଶାଖି ଆସିଲେଣି।
ଆଚ୍ଛା।
ଆଉ
ଆଉ କଣ ଖବର କ?
ଆଉ ତମର ହଳଦୀ ପତ୍ର ହେରିକା ଦରକାର ହେଲେ ମତେ କହିବ ଆଉ।
ହଳଦୀ ପତ୍ର ହଉ ମୁଁ ଜଣେଇବି ତୁମୁକୁ ଆଉ। ହଳଦୀ ପତ୍ର ସେଇଟା ଛାଁକୁ ଉଠିଥିଲା ବାରିରେ, ନା ତମର ଲଗେଇଥିଲ?
ନା-ନା ମୋ ଅଜା ଯେତେବେଳେ ଆଇଥିଲେ ଏଇଠି ରହିଥିଲେ ମଝିରେ ସିଏ ହଳଦୀ ଗଛ ଲଗେଇଥିଲେ। ହଳଦୀ ସବୁ ପୋତି ଥିଲେ। ଯୋଉଠୁ ହଳଦୀ ଗଛ ସେବେଠାରୁ ହଉଚି ଆଉ, କଣ କହିଲ?
ଲେମ୍ବୁ ହେଲେ ହଉଚି ଏବେ, ନା ଏଦିନେ ହୁଏନା ଲେମ୍ବୁ?
ହଁ ଆମର ବାର ମାସି ଲେମ୍ବୁ ଗଛ।
ଓ ଆଚ୍ଛା ଏଟା ବାର ମାସି ଲେମ୍ବୁ ଗଛ?
ହୁଁ।
ଭଲ ତମର ଆଉ।
ତମର ଲେମ୍ବୁ ସବୁଦି
ହଁ। ଆଉ କଣ ହଁ ମେଘ ପକେଇଲା ଘରେ ବସିଚି ଆଉ।
ହଁ ମେଘ ପକେଇଲେ ଏଇକ୍ଷିଣା ପକୁଡି ଚା ହବ ଆଉ।
ହେ ନାଁ ପକୁଡ଼ି ଚା କଣ
ଆଉ
ହଁ ପକୁଡି ଚା ଲାଇନ୍ ନାହିଁ ଆଉ କଣ ଅନ୍ଧାର। ଘରେ ଆଉ। ସନ୍ଧ୍ୟା ଦିଆ ସଇଲାଣି ତମର?
ନାଁ ଆମର ସନ୍ଧ୍ୟା ଦିଆ ହଉଚି। ବର୍ଷା ମେଘ ପବନ ଆଇିଲଣି ବାପା ଅଫିସ ରୁ ଫେରିଲେଣି।
ଓହୋ।
ଆଉ
ଲାଇନି ଅଛି ନା ପଳେଇଲା?
ଲାଇନି ଆଉ ବର୍ଷା ଘଡଘଡି ଗୋଟେ ମାଇଲେ ଏପଟେ ଲାଇନ୍ ବାଲା ଲାଇନି ଆ ବର୍ଷା ବିନ୍ଦୁଏ ପଡିଲା ମାନେ ଲାଇନ୍
ଆଉ ଲାଇନି କୋଉଟି ରହିବ।
ହଁ ଆଉ ଲାଇନ୍ ନାହିଁ ଅନ୍ଧାର ପୁରା ଆଉ, ମେଘ ପକେଇଲା ବା।
ଗାଁ ରେ କିନ୍ତୁ ଆମର ଘର ପଛ ପଟେରେ ଟ୍ରାନ୍ସମିଟର ସବୁ ବସିଚି। ସେଇ ଇଲେକ୍ଟ୍ରି ଅଫିସ୍ ଟା ଘର ପଛପଟେ ଗାଁ ରେ ଜମା ଲାଇନ୍ କଟିବାର ଜମା ଚାନ୍ସ ରୁହେନି।
କୋଉଠି ଗାଁରେ?
ହଁ ଆ ଲାଇନ୍ କଟିଲେ ତ ଲୋକମାନେ ସବୁ ବିଲେରେ-ବିଲେରେ ଦୌଡିକି ପଳେଇବେ।
ଗାଁ ରେ ଗଛ ବୃକ୍ଷ ସବୁ ଘଞ୍ଚ ଜଙ୍ଗଲ ଗାଁ ରେ ସବୁ। ମାର୍କେଟ ର ଏରିଆରେ ତ ଗଛ ଫଛ ଟୋଟାଲ୍ ନାହିଁ, ଗାଁରେ ଅଧିକ ଲାଇନ୍ କଟିବ ନା ତମେ ଓଲଟା କଥାବାର୍ତ୍ତା କରୁଚ
କା ନା ଆମ ଗାଁରେ ଲାଇନ କଟେ ନା ଏତେ। ଘର ପଛପଟେ ଉଁ ଅଛି ତ ଇଲେକଟ୍ରି ଇଏ ଟା।
ଆଛା।
ଲାଇନ କଟିଲେ ଲୋକମାନେ ବିଲରେ ବିଲରେ ଦୌଡି ପଳେଇବେ। ଆଉ ସେ କାହିଁ ଲାଇନ କାଟ କାଟିବେ।
ଆଛା।
ଆଉ ଆ ଏଇଠି କିନ୍ତୁ ବୋହୁତ ଲାଇନ୍ କଟା ହଉଛି। ଗ ଗଛ ପଛ କିଛି ନାହିଁ ପବନ ଫବନ ନାହିଁ। ଯୋଉ ଖରା ଗରମ ସହି ହଉନି।
ହଁ ଗରମ ତ ପ୍ରବଳ ହଉଚି ଆଉ। ହଁ ଆଉ କେଇଦିନି ହବ ସଇଲା ହଁ। ସଇଲା ଆଉ କେଇଦିନି କି ଆଉ ପନ୍ଦରଟା ଦିନ ସାଇଲେ ସଇଲା। ତାପରେ ବର୍ଷା ଦିନ କାନ୍ଦୁଥା ଗଲା ଆଉ କଣ। ବର୍ଷା ଦିନ ବର୍ଷା ଖରା ବର୍ଷା ଖରା ଦିନ ଶୀତ ଦିନ ପଳଉଛି ବର୍ଷା ଦିନ ଗୋଟା ଯୁଗ।
ହଁ।
ଟ୍ରେନ ଯାଉଛି ବୋଧେ ଶୁବୁଛି ନା କଣ?
ନାଇଁ ନାଇଁ ସନ୍ଧ୍ୟା ଦିଆହଉଛି ଘରେ ସଙ୍ଖ ଫୁଙ୍କା ହଉଛି।
ଓ ଆଛା ଆଛା। ଆ ଟ୍ରେନ୍ ସାଉଣ୍ଡ ସେଠିକି ଶୁଭୁନି ନା ନା ସେଠି ଏତେ ବାଟ କଣ ଶୁବିଭ।
ଶୁଭେ ହେଲେ ଏତେ ଜୋରରେ ନୁହଁ ଆଉ।
ହଁ ଆଛା ଟ୍ରେନ ସାଉଣ୍ଡ ଭଳିଆ ସୁବିଲା ମତେ ଆଉ।
ହୁଁ ଘର ପାଖରେ ଟ୍ରେନ୍ ଲାଇନ ସମସ୍ତେ ସେଇଆ ହି ଭାବିବେ ହଠାତ୍।
ହଁ।
ହଉ।
ହଉ ହଉ ସାଙ୍ଗ ମୁଁ ରଖୁଛି ଆଉ।
ହୁଁ ହୁଁ।
ହଁ।